ହ୍ୟାଲୋ।
ଶ୍ରୀ ଜଗନ୍ନାଥ୍।
ଜୟ ଶ୍ରୀ ଜଗନ୍ନାଥ୍। କେମିତି ଅଛନ୍ତି ଭାଇ?
ସାଉଣ୍ଡ ଟିକେ ଆସୁଛି। ବ୍ୟାକଗ୍ରାଉଣ୍ଡ୍ ସାଉଣ୍ଡ୍।
ଏବେ ଆଉ କିଛି ଆସୁଛି।
ହଁ ଏବେ ବି ଶୁଭା ଅଉଛି।
କଣ ସୁଛି ନାଇଁ ତ କିଛି ସାଉଣ୍ଡ ନାହିଁ।
ଶୁଉଁ ଶୁଉଁ ଶୁଉଁ ଆବାସ ଶୁଭା ଯାଉଛି।
ଠିକ୍ ଅଛି କୁହନ୍ତୁ।
ଆଜ୍ଞା। ଆଉ କଣ କରୁଛନ୍ତି?
ଏଇଠି ବସିଛି ଟିକେ। ଆଉ ଆପଣ କେମିତି ଅଛନ୍ତି?
ଭଲ।
ଭଲ ଅଛନ୍ତି। କୋଉଠୁ କୋଉଥିଲେ ଭାଇ ଆପଣ?
ମୁଁ କହୁଥିଲି କଟକ।
କଟକରୁୁ କହୁଥିଲେ।
ଆଜ୍ଞା।
କୋଉ ଜାଗାରୁ କହୁଥିଲେ?
ଅଟୋ ଟାଙ୍ଗି।
କଟକ ଟାଙ୍ଗିରୁ କହୁଥିଲେ। ମୁଁ କଟକ ସାରିଲିପୁରାମ ବାପ ଘର ମର। ହୁଁ ଟାଙ୍ଗିସାଲେପୁର ନିର୍ବାଚନ ମଣ୍ଡଳୀ ଆମର ଗୋଟିଏ।
ଆଜ୍ଞା।
ଟାଙ୍ଗି ପ୍ରପର ଟାଙ୍ଗି ମୁଁ ଜାଣିଛି ସେପଟେ।
ହୁଁ ହୁଁ ଟାଙ୍ଗି ଡ୍ରିମ୍ସ କଲେଜ୍।
ଏମ୍ସ କଲେଜ୍ ପାଖରେ। ହୁଁ ହୁଁ। ଆଛ ଆଚ୍ଛା। ଆଉ ଆପଣଙ୍କ ସେପଟେ ତ ବାସନ ପିତଳ ବାସନ ସବୁ ଭଲ ମିଳେନି।
ଆଜ୍ଞା ଆଜ୍ଞା। ହଁ।
କିଣା ହେଇଥିଲା ଆମର ସବୁ।
ଆଜ୍ଞା ଆଜ୍ଞା। ଉଁ ଘଣ୍ଟୁଆ ବି ଯାଆନ୍ତି ଜଗନ୍ନାଥଙ୍କ ପାଖକୁ
ହଁ- ହଁ ପିତଳ ଜିନିଷ ସେଠି ଭଲ ମିଳେ ସବୁ, ବାସନକୁସନ ନାଇଁ
ଆଜ୍ଞା।
ପିତ୍ତଳ ଷ୍ଟିଲ୍ ରସ ସବୁ ମିଳେ।
ହୁଁ।
ଆଉ ଟାଙ୍ଗିର କାକରା ପ୍ରିୟ ପ୍ରସିଦ୍ଧ ନାଇଁ।
ହୁଁ- ହୁଁ ଆଜ୍ଞା। ହ
ଆଉ କଣ କୁହନ୍ତୁ, ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି? ହଁ ମୁଁ ଖାଇଛି।
ବାପା, ବୋଉ, ଭାଇ, ଆଉ ମୁଁ ଚାରିଜଣ।
କଣ କହିଲେ ଶୁଭିଲାନି ଆପଣଙ୍କ କଥା ଟିକେ ଜୋରରେ କୁହନ୍ତୁ?
ବାପା, ବୋଉ, ଭାଇ, ମୁଁ।
ଆଛା ଭାଇ କଣ କରନ୍ତି?
ମୁଁ ପୂଜା ବି କରେ।
ପୂଜା କରନ୍ତି। ଆଚ୍ଛା। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ - ହୁଁ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କ ପରିବାରକୁ ସବୁବେଳେ ଏମିତି ଭଲ ରଖନ୍ତୁ।
ଆଜ୍ଞା ମୁଁ କହିଲି ସାରଳା ମାଙ୍କ ଆପଣ ବହୁତ ଇଏ
କୋଉଠି ଦେଖିଲେ କି? ହେଁ- ହେଁ
ଡି ପି ରେ ଅଛି ତ।
ସାରଳା ମା ଓ ଡିପିରେ ଅଛି, ହଁ ମୁଁ ମା କୁ ଟିକେ ଭଲ ପାଏ। ମା କୁ ମାନେ ଟିକେ ମା ତ ସମସ୍ତଙ୍କର ମା ମୁଁ ବା ତାଙ୍କୁ କଣ ଦେବି, ସିଏ ତ ସବୁ ଆଉ ହଁ।
ସାରଳା ମାଙ୍କୁ ମୁଁ ପୂଜା କରିଛି ବର୍ଷେ।
କରିଛନ୍ତି?
ହୁଁ କେନ୍ଦ୍ରାପଡାରେ କରୁଥିଲି।
ଆଚ୍ଛା ଆଚ୍ଛା।
ଏ ସୌମ୍ୟ ସୌମ୍ୟରଞ୍ଜନ ଭାଇ ହେବେ ସିଏ ଜାଣିଛନ୍ତି।
ଆଚ୍ଛା ଭଲ।
ହୁଁ।
ମାର ତ କେତେ ଇଏ ଆମର ଏମତି ଗୋଟେ ମାନସିକ ଅଛି, ମା ର ଷୋଡଶ ଉପଚାର ଯୋଉ ମା ର ମେଳାଟା ହବ ଶାଶୁଘରେ, ମା ର ଯୋଗ ହଉନି ହେଇପାରୁନି ଟିକେ ପଇସା ପତ୍ର ଯୋଗାଡ଼ ହେଲେ ହବ ଆଉ। ତାପରେ ଏବେ ବର୍ଷା ଦିନ ଟିକେ ବର୍ଷା ଦିନ ଟିକେ କମ୍ ମାନେ ସରିଗଲେ ଟିକେ ଭଲ ଶୁଖିଲା ପାଗ ହେଇଗଲେ
ଷୋଡଶ ଷୋଳଶହ ଉପଚାର ମାନେ ଷୋଳଶ ଷୋହଳ ଉପଚାର ତାକୁ ଆମେ ଷୋଳ ଷୋଳ ଉପ ଷୋଳ ଉପ ଚାର ପଞ୍ଚ ଉପଚାର ପୂଜା ଷୋଡ଼ ଉପଚାର ଏମିତି ଅଛି ଆଉ ପଞ୍ଚ ପୂଜା ପୂଜା ହଉଛି ଧୂପ ଦୀପ ଧୂପ, ଦୀପ ପଞ୍ଚପୂଜାର ଧୂପ, ଦୀପ ପୁଷ୍ପାଞ୍ଜଳି ନୈବେଦ୍ୟ
ହୁଁ।
ଧୂପ, ଦୀପ, ନୈବେଦ୍ୟ, ପୁଷ୍ପାଞ୍ଜଳି ଆଉ ଗୋଟେ କଣ ଆଉ ଗୋଟେ କଣ ଆଉ ଗୋଟେ କଣ ଆଉ ଗୋଟେ କଣ ମନେ ପଡୁନି?
ଆଛା।
ଧୁପ ଦୀପ ପୁଷ୍ପାଞ୍ଜଳି ପଞ୍ଚବଜାର ବୁଲିବା ପଞ୍ଚ ବଜା ଆଉ ପୂଜା ସରସ୍ ପୂଜା ପୂଜା ଅଛିି ଆଉ ତାର। ତ ପ୍ର କାହ୍ନୁରେ ଆଉ କଣ ମନ?
ଆଉ ଆଉ ଟିକେ ଭାଇ ଜୋରେ କହୁନାହାନ୍ତି ଆପଣ କଥା ଟା।
ନାଇଁ ନାଇଁ ମୁଁ ଗଣୁଥିଲି ମନେ ପଡୁନି ତ।
କଣ କହିଲି ଓହୋ ହୋ ହଁ ଆଉ ସେ ଯା ବି ହେଇଥିବ ମନେ ପଡ଼ିଲେ କହିବେ ଆଉ।
ହୁଁ ହୁଁ ଆଜ୍ଞା। ଆଉ କଣ କୁହନ୍ତୁ ଆଉ ର ପୁରୀ ଯାଇଥିଲେ? ପୁରୀ ଯାଇଛନ୍ତି ରଥଯାତ୍ରାକୁ ଏ ରଥର ସ୍ନାନ ମଣ୍ଡପ। ଉଁ ହୁଁ ଡୋରି ଲାଗିଲେ ଯିବେ ଆଉ ମୁଁ ଡୋରି ଲାଗିଲେ ଯିବେ ଆଉ।
ଭିଡ ଜୋରରେ ହଉଛି ହଁ ଡୋରି ଲାଗିନି ଜଗାର। ଜମାଡୋରି
ଏବେ ଏଡ଼ ପ୍ରବଳ ଭିଡା ମାନେ ଆଗ ଅବିିକା ଏବେ ଏ ଓ ବହୁତ ଭିଡ ଏବେ ଆଗକୁ ଆଗକୁ ହେଇକି ଯିବ କାହିଁ ନା ଅଁ ପ୍ରତ୍ୟେକ ଠାକୁର ଜଗନ୍ନାଥ ନା ଜାଣିଗଲେଣି। ହୁଁ ଜାଣିଗଲେଣି ବାହାରୁ ବାହାରୁ ସବୁ ଆସୁଛନ୍ତି। ପର୍ଯ୍ୟଟକ। ବୁଝି ପାଇଲେ ହ୍ୟାଲୋ।
ଆଅ ଆଉ ଦେବସ୍ନାନ ପୂର୍ଣ୍ଣିମା କେମିତି କଟିଲା ଆପଣଙ୍କର?
ଆମର ତ ଏଇଠି ଠାକୁର ଗାଧାନ୍ତି ଆମ ମନ୍ଦିରରେ।
ହଁ।
ଆଜ୍ଞା।
ଆଚ୍ଛା। ଆଉ?
ଆ ବିରଜା ଯାଇଛନ୍ତି ବିରଜା?
ଯାଜପୁର ବିରଜା ଯାଇଛି ଥରେ।
ଆଜ୍ଞା ଆଜ୍ଞା।
ହେଇଗଲାଣି ପାଞ୍ଚ ସାତ ବର୍ଷ। ଔ ସେପଟେ ଆସିଲା ବେଳକୁ ବିରଜା ପାଖକୁ ଗଲୁ ତାପରେ ଆମର ଯୋଉ ହଁ। ସେଟ୍ ପାଖ ଆଉ ଗୋଟେ ଯୋଉ ସେଠି ନେଇଁକି ଚଣ୍ଡିଖୋଲ ମହା ବିନାୟକ ମନ୍ଦିର ଶିବ ଆଉ ଗଣେଶଙ୍କର। ହଁ ମହାବିନାୟକ ମନ୍ଦିର। ଓ ଗଲୁ ତାପରେ ଘରକୁ ଆସିଲୁ ଗୋଟିଏ ଲାଇନ ନା ସେଇଟା ପୁରା।
ମିିନି କେଦାରନାତ୍ ଯାଇନାହାନ୍ତି ମିିନିକେଦା ମିିନି କେଦାରନାତ୍ ଯାଇନାହାନ୍ତି?
ଏବେ ହେଇଛି ନାଇଁ ଯାଇନି ହୁଁ ଦେ ଖିବା କେବେ ଯିବା ସମସ୍ତେ ଯାଉଛନ୍ତି ମୁଁ ଯାଇନି।
ହେଚି ଭଲ ହେଇଛି।
ସେଇଟା ମୋର ଚଣ୍ଡିଖୋଲ ଲାଇନରେ ବୋଧେ ସେଇଟା ନାଇଁ।
ହୁଁ ହୁଁ ସେଇ ତ ଯାଜପୁରରୁ ବଇରି ଦେଇକି ଯିବୁ।
ହଁ ହଁ। ଆଉ ମ ମାଉସୀଙ୍କ ଘର ସେଇପଟରେ ସେ ହଁ ମୋ ମାଉସୀଙ୍କ ଘରଟା ସେଇଠି ଛତିଆ ପାଖରେ। ଆ ଛତିଆ ବନ୍ଦାଳ ଆଉ ମାଉସୀ ପୁଅ ଅଛି ଆମର ଏଠି ଇଣ୍ଡିଆନ ଆର୍ମିରେ। ସେ କେବେ ଛୁଟିରେ ଆସିଲା ତାକୁ କହିଲେ କେବେ ନେଇ ବୁଲେଇ ଆଣିବ ଟିକେ ମୋ ମାଉ
କି ଭାଇ ଅ ମାଉସୀ ଆପଣଙ୍କ ଭାଇ ଆଉ।
ହଁ ଭାଇ ଅଛି ଇଣ୍ଡିଆନ ଆର୍ମିରେ ଅଛି। ହଁ ଜିଡି ଲରେ ପୋଷ୍ଟିଂ ପାଇଥିଲା, ଏବେ ହେଇଗଲାଣି ସିନିୟର ହେଇଗଲାଣି। ସେ ବି ଟ୍ରେନିଂ ଫ୍ରେନିଂ ଦେଲାଣି ପିଲାଙ୍କୁ ହଁ ହଁ ଷ୍ଟାର୍ ଲାଗିଗଲାଣି।
କେତେଟା ଷ୍ଟାରରେ ଅଛନ୍ତି?
ତାର ବୋଧେ ଏବେ ଦିଇଟା।
ହଁ ହୁଁ।
ଠିକ ସେ ଜାଣିନି କିନ୍ତୁ ସିନିୟର ହେଇଗଲାଣି ଦରମା ବି ବଢିଗଲାଣି। ସେ ଏବେ ଆମର ଲେ ଲଦାକ୍ ବର୍ଡରରେ ଡ୍ୟୁଟି ଦଉଚି।
ହୁଁ ହୁଁ। ଦରମା କେତେ ନିହାତି ମିନିମମ୍ ଚାଳିଶି ଷାଠ କିଏ ସତୁରି ହଜାର ଟଙ୍କା ପାଉଥିବେ?
ହଁ ଆଉ ଟିକେ ବେଶୀ ପାଇଲାଣି। ଅଶୀ ପଞ୍ଚାଅଶି ଭଳିଆ ପାଉଛି ହଁ।
ଅଶୀ ପଞ୍ଛାଅଶି ହେଲେ ଆପଣ ତାହେଲେ ୱାନ ଷ୍ଟାର୍ ଟୁ ଷ୍ଟାର ହେଇଥିବେ ଆଉ।
ଆଉ ଏଇଭଳିଆ ହୁଁ। ବହୁତ କଷ୍ଟ କରି ପାଇଚି ଚାକିରିଟା। ଦୌଡା ଦୋଡି ନିଜେ କରିକି ନିଜେ ହଁ ବହୁତ କଷ୍ଟ କରିଚି। ତାପରେ ପାଇଲା ପରେ ବି ତାଙ୍କ ଟ୍ରେନିଂ ଗୁଡା ଭାରି କଷ୍ଟ। କାଶ୍ମୀରରେ ଥିଲା ତିନି ବର୍ଷ, ସେଇ ତିନି ବର୍ଷ ବି ବହୁତ କଷ୍ଟ କରିଚି।
କଷ୍ଟକୁ କଷ୍ଟ। ଏଥିରେ ବହୁତ ମାନେ ମାନିଆକୁ ପଡ଼ିବ ସାହସ ତାଙ୍କୁ।
ଟିକୁ ପାଖରୁ ବହୁତ ଦେଖିଚି, ପୁରା ସୂତାଏ ସୂତାଏରେ
ହୁଁ।
ସେ ଜୀବନ ବଞ୍ଚିଛି ତାର। ଫାଷ୍ଟେ ଏନକାଉଣ୍ଟର କସିଲା ଯୋଉଦିନ ପୁରା ଦିଲ୍ ଥରିଲା ପୁରା। ନାଇ ମଣିଷକୁ ଗୋଟେ ମଣିଷ ମାରିବା ସେ ମାଓବାଦୀ ବା ଆତଙ୍କବାଦୀ ଯିଏ ବି ହୁଅନ୍ତୁ ମଣିଷ ନା। ସାଧାରଣ ମଣିଷ ଆମେ ତାଙ୍କୁ ସ ମାନେ ସାମ୍ନାରୁ ପୁରା ମାରିବାଟା ଏତେ ସହଜ କଥା ନୁହେଁ। ପୁରା ଥରିଲା ମତ୍ ମତେ ସାଢେ ଗୋଟାଏ ରାତିରେ ଫୋନ କଲା ମୁଁ ମଣିଷ ମାରି ଦେଇଛି। ମୁଁ କହିଲି କଣ ମଣିଷ ମାରିଦେଇଛୁ ହଁ ମୁଁ ମଣିଷ ମାରି ଦେଇଛି, ଖାଲି ସେ ଗୋଟ କଥା ରିପିଟ୍ କଲା। ଡରିଲା ପୁରା ବ୍ଲଡ଼ ଦେଖିକି ଜାଣିନା ସାମ୍ନାରୁ ପୁରା। ତାପରେ ଏବେ ଆଉ କିଛି ନାହିଁ, ଏବେ ସାହସ ହେଇଗଲାଣି ଏବେ ଏନ୍କାଉନ୍ ଉଣ୍ଟର କରୁଚି। ଫାଇରିଙ୍ଗରେ ପଠଉଛନ୍ତି ତାକୁ ଭଲ ଫାଇରିଙ୍ଗ କରୁଚି। ଗୋଲଡ ମେଡାଲିଷ୍ଟ ହେଇଗଲାଣି ଫାଇରିଂରେ। ତା ଲକ୍ଷ୍ୟଟା ଭଲ। ସେ ତା ରାଇଫଲକୁ ନିଜ ସ୍ତ୍ରୀ ଭଳି ମାନେ।
ହୁଁ ହୁଁ ହୁଁ। ଆଜ୍ଞା ଆଜ୍ଞା। ରାଇଫଲ ଏବେ ପ୍ରାୟ ଟୋଟାଲ ମାନେ କହିଲା ଭଳିଆ ମାନେ ମାକୃଷି ଭଲ ଥିବ ତାଙ୍କର ଆଉ।
ହଁ ଆଉ କଣ କରିବ ତାଙ୍କର ତ ସେଇଟା ସବୁ ନା। ଆଉ ଏମତି କଥା ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ ଆପଣଙ୍କର ବ୍ରାହ୍ମଣ ପରିବାର ନାଇଁ?
ହୁଁ ହୁଁ।
ଆପଣ ମାନେ ତ ଆମ ପାଇଁ ପୁରା ପୂଜ୍ୟ। ଆପଣ ଯଦି ଶ୍ରେଷ୍ଠ, ହଁ ଭଗବାନ ଆପଣଙ୍କ କଣ୍ଠରେ ଥାଆନ୍ତି ସବୁବେଳେ, ଆଶୀର୍ବାଦ କରନ୍ତୁ ଆମମାନଙ୍କୁ ଆମେ ଯେନ୍ତି ଭଲରେ ରହୁ। ଆଉ ଭଲ ଆମ ସମସ୍ତେ ହଁ। ସମସ୍ତଙ୍କୁ ଭଲ ବାଟ ଦେଖାନ୍ତୁ ଆଉ ସମାଜ ପାଇଁ କିଛି କରନ୍ତୁ ସମାଜରେ ଯୋଉ ଚୋରି ଡକା ଏ ସବୁ ବିଭିନ୍ନ ପ୍ରକାର ଖରାପ କାମ କରୁଛନ୍ତି ସେଇଭଳି ଲୋକଙ୍କୁ ସମସ୍ତ ତଙ୍କୁ ବୁଝାନ୍ତୁ ଭଲ କଥା ଭଲ କାମ ଯେମିତି ଲୋକମାନେ କରିବେ। ଆଉ ଏତିକି କହିବି ଆଉ ଯାଆନ୍ତୁ ଭାଇ କଣ କରିବି ମୁଁ ବି ଯାଉଛି ଟିକେ ଘର କାମ କରିବି ରଖୁଛି ଜୟ ଶ୍ରୀ ଜଗନ୍ନାଥ ଜୟ ମା ସାରଳା।
ଜୟ ମା ସାରଳା ଆଜ୍ଞା।